ହଁ ଭାଇ କଣ କରୁଛ ହଁ ନମସ୍କାର ନମସ୍କାର କଣ କରୁଛନ୍ତି, କଣ କରୁଛନ୍ତି ନମସ୍କାର, ନମସ୍କାର।
ଜଷ୍ଟ ଜଷ୍ଟ ଏବେ ଖାଇକି ଆସିଲି ଆଉ।
ଓଁ ହଁ ହଁ ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ମୋର ଦେହ ଭଲ ଅଛି, ଆପଣଙ୍କ ଦେହ କେମିତି ଅଛି?
ହଁ ବହୁତ ବଢ଼ିଆ, ଆ ଏବେ କୋଉଠି? ମୋର ଖାଇବା ହେଇନି ଟିକେ ବିଳମ୍ବ ହବ ତ ରାତ୍ର ଖାଇବା।
ଓହୋ, ମୁ ଏବେ ଭୋପାଳରେ। ଆମର ଏଇଟା ଏଇ ଥିଲା ଆଜି ହୋଷ୍ଟେଲ ରେ ଭାତ, ଡ଼ାଲି, କୋବି, ଆଳୁ ତରକାରୀ।
ଆଚ୍ଛା, ଆଚ୍ଛା, ଆପଣ କୋଉଠି ରହୁଛନ୍ତି କି?
ମୁଁ ଏବେ ଭୋପାଳରୁ ରହୁଛି।
ଆଚ୍ଛା, ଆଚ୍ଛା। ଭାତ, ଡ଼ାଲି, କୋବି, ଆଳୁ ତରକାରୀ ନାଇକି। ମୁଁ ବ୍ରହ୍ମପୁର ରହୁଛି ଭାଇ।
ବ୍ରହ୍ମପୁରରେ କୋଉଠି ପଢୁଛନ୍ତି?
ବ୍ରହ୍ମପୁରରୁ ବିନାୟକ ଆଚାର୍ଯ୍ୟ କଲେଜ।
ଓହୋ, ବିନାୟକ ଆଚାର୍ଯ୍ୟରେ ପଢ଼ୁଛନ୍ତି କଣ ଅନର୍ସ କଣ?
ମୋର ବର୍ତ୍ତମାନ ଗ୍ରା ପ୍ଲସଥ୍ରି ସରିଲା ଭାଇ ପଟିକାଲନ୍ ଶାଇନ୍ସି ଅନର୍ସ ରାଜନୀତି ବିଜ୍ଞାନ।
ହୋ ହୋଉ ପ୍ରହ୍ଲାଦଙ୍କ ସାଙ୍ଗ ନାଇଁ?
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ହଁ ଆପଣଙ୍କୁ କଣ ଖାଇବା ବିଷୟରେ ଜାଣିଚ ଟିକେ କୁହ ଆମକୁ ଟିକେ ସ୍ପେଶାଲ୍ ଆଇଟମ୍।
ମତେ ତ ସେମିତି କିଛି ବିଶେଷ ରୋଷେଇ ଆସେନି। ବୁଝିଲେ ଆପଣ ହଁ ଆପଣ ଆପଣଙ୍କୁ କଣ ରୋଷେଇ ଆସେ ନା ଆପଣଙ୍କୁ ବି ଆସେନି?
ଆସେ ନର୍ମାଲେରେ ଆସେ ବନାଏ ବହୁତ ଏତେ ବି ଟେଷ୍ଟ ନଥାଏ ବଟ୍ ବନେଇ ଦିଏ ବେଳେ ବେଳେ ଏମିତି ଏମିତି ବନେଇ ଦିଏ।
ଆପଣଙ୍କ କଣ ଭଲସେ ବନେଇ ପାରନ୍ତି?
କେବେ ଚିକେନ ଟିକେ ବନେଇ ଦିଅନ୍ତି, ଚିକେନ ଟିକେ ବନେଇ ପାରେ ମାଛ ଟିକେ। ଅଣ୍ଡା ନହେଲେ ପନିର ଟିକେ ହଁ ଆମିଷ ଟିକେ ବନାନ୍ତି। ଚିକେନ ପକୋଡା ଟିକେ ଭଲସେ ହବ ଭାତରେ।
ଆଚ୍ଛା ଚିକେନ ପକୋଡା ବନେଇଲେ କଣ କଣ ସାମଗ୍ରୀ ଆବଶ୍ୟକ ହୁଏ?
ଚିକେନ ପକୋଡା ବନାଇବାକୁ ହେଲେ ଆମକୁ ଟିକେ ଚିକେନ ଏ କିଲେ ଆଣିବାକୁ ପଡିବ ଚିକେନ କୁ ଫାଷ୍ଟ ଆଣିକି
ଛୋଟ ଛୋଟ ପିସ୍ କରିକି କାଟିଦବା ହାଡ ବୋନଲେସ୍ ଆଉ ବୋନ ହାଡ଼ ଓ ଆଉ ମାଂସ ମିକ୍ସ ଥିବା ଅ ଚିକେନ ଆଣିବା। ନହେଲେ ଖାଲି ମାଂସ ଥିବ ବୋଲେ ମଜା ଲାଗିବନି ଖାଇବାକୁ।
ହଁ ହଁ।
ଧୋଇଦବା ଧୋଇଲା ପଳେ ତାକୁ ହଳ ଦୀ ଲୁଣ ମର୍ଚ ଗୁଣ୍ଡ ଆମର ଆରାରୁଟ ଆମର ବେସନ ଅଣ୍ଡା
ହଁ।
ଆଉ ଜିରା ପାଉଡର ଧନିଆ ପାଉଡର ସବୁ ପକେଇକି ମ୍ୟାରିନେଟ୍ କରିକି ଅଧା ଘଣ୍ଟା ରଖିଦବା। ତା ପରେ ଆମେ ସନଫ୍ଲାୱାର ତେଲ ନେବା ସନଫ୍ଲାୱାର ତେଲକୁ ଅଧଘଣ୍ଟା ଗରମ କରି ଏ ପୁରା ଗରମ କରିବା ଦଶରୁ ପନ୍ଦର ଦଶରୁ ପନ୍ଦର ମିନିଟ୍ ତାପରେ ତେଲ ଗରମ ହବ ତାପରେ ଗୋଟେ ପରେ ଗୋଟେ ମାନେ ଗୋଟେ କିଲୋଟେ କରୁଛେ ହେଲେ ଦି ଭାଡିରେ ସରିଯିବ ପକୋଡା ହେଇଯିବ ତାକୁ ଭଲସେ ଛାଣିକି କଲର୍ ଦେଖିକି କାଢ଼ିବା। ତାପରେ ଚିଲି କରିକି ଖାଇଦବା ଆଉ ଟେଷ୍ଟ ଲାଗିବ ପିଆଜ ଟିକେ କାଟିକି ଭଲ ଲାଗିବ।
ହଁ ବହୁତ ବଢିଆ ବହୁତ ବଢିଆ ବହୁତ ମତେ ବି ସେମିତି କିଛି ମେସେଜ ଆସେନି। ମତେ ମସରୁମ କରିଟା ବନେଇବାର ଆସେ ବୁଝିଲେ କି?
ଛତୁ ଆପଣ
ଛତୁ କଣ କହିଲେ?
ଆପଣ ଭେଜିଟେରିଆନ କି?
ହଁ ମୁଁ ଭେଜିଟେରିଆନ।
ଓହୋ।
ଛତୁ ଛତୁ ଛତୁ ମସଲାଟା ବନେଇବାରେ ଠିକ ସେ ଭଲସ ଆସେ ବୁଝିଲେ। ଏମିତି ଯେତେବେଳେ ବଣଭୋଜି ହୁଏ ସାଙ୍ଗସାଥି ମାନେ ଯେବେ ଭୋ ଜି କରୁ ବଣ ଭୋଜି ସେଇ ଦିନ ମୁଁ ହିଁ ବନେଇଥାଏ।
ଛ ଛ ଛତୁ ଛତୁ ତରକାରୀ।
ଛତୁ ମସଲା।
ହେଲେ ଆପଣ? କେତେ ଛତୁ ଆଣିଲେ କେତେ ଗ୍ରାମ ଛତୁ ଆଣନ୍ତି?
ମୁଁ ନିଜ ପାଇଁ ଦୁଇଶ ପଚାଶ ଗ୍ରାମ ଆଣିଲି। ଯେ, ନହେଲେ ସାଙ୍ଗସାଥି ମାନେ ଯଦି ବଣ ଭୋଜି କରି ଥଉ, ବଣ ଭୋଜି କରିଲେ ଉଁ ସାଙ୍ଗସାଥି ଦେଖିକି ପିଲାମାନଙ୍କୁ ଦେଖି କ୍ୱାଣ୍ଟିଟି ବଢାଉଥାଉ।
ଓ ହୋ। ଓହୋ ଆଉ ହେଲେ କେମିତି, ପ୍ରୋସିଜର ଟା କହୁନାହାନ୍ତି? କେନ୍ତି କଣ କରୁଛନ୍ତି?
ଆମେ ଛତୁ ଆଣିଲେ ଯଦି, ଛତୁ କିଲେ ଛତୁ ରେ କହୁଛି? କିଲେ ଛତୁ ଆଣିବା, କିଲେ ଛତୁ। ଆଳୁ ପାଂଶ ଗ୍ରାମ, ମିସଶୁଇଟ କର୍ନ ଦୁଇଶହ ଗ୍ରାମ। ମଟର, ଦୁଇଶହ ପଚାଶ ଗ୍ରାମ।
ଆଁ ହାଁ
ତାପରେ ଡାଲ୍ ଚିନି ଅନାସୀ ଫୁଲ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ତାପରେ ମସରୁମ ପାଇଁ ଛତୁ ମସଲା ଆସେ ଛତୁ ମସଲା। ତାଟା କାଶ୍ମୀର ମରିଚ, କା କାଶ୍ମୀ କାଶ୍ମୀର ଚିଲି।
ହେଲେ ତମେ ଭେରାଇଟି ଜିନିଷ ପକାଅ। ଭଲ ଭଲ ଭେରାଇଟି ଜିନିଷ ପକାଅ।
ଧନିଆ ପତ୍ର।
ଅହ।
ଏମିତି ଏତି ଏତିକି ହିଁ ସାମଗ୍ରୀ ଆବଶ୍ୟକ।
ତାପରେ ପ୍ରୋସିଜର କେମିତି?
କୃଷିଜର କହିବାକୁ ଗଲେ ପ୍ରଥମେ ଆମେ ଛତୁକୁ ତେଲରେ ଭାଜିଦେବା।
ଓହୋ।
ତେଲରେ ଭାଜିକି ଛତୁ ଛତୁ ଅଲଗା କାଢିକି ରଖିଦବା। ତାପରେ ଯୋଉ ନେଇ ଆମେ ଯେଉଁ ଆଳୁ ନେଇଥିବା ସେ ଆଳୁ ଆଳୁକୁ ତେଲରେ ହାପ୍ ଫ୍ରାଏ କରିକି ଛାଣିଲା ଟାଇପ୍ କାଢିକି ରଖିଦବା।
ଅହଁ।
ତାପରେ ସୁଇଟ୍ କର୍ଣ ଏବଂ ମଟରକୁ ଟିକେ ଭା ଜିଲା କମ୍ ଭମ୍ ଭଳିକରି ସ୍ଲାଇନ୍ କାଢିକି ରଖିଦବା। ତାପରେ ଆମେ ଗୋଟେ ତେଲ ଗୋଟେ କଡ଼େଇ ନବା କଡ଼େଇରେ ଟିକେ ତେଲ ପକେବା ବୁଝିଲେ।
ଓହୋ।
ତାପରେ ଆମେ ଯୋଉ ନେଇଥିବା ଡାଲ୍ ଚିନି ଅନାସୀ ଫୁଲ, ସେ ଡାଲ୍ ଚିନି ଅନାସୀ ଫୁଲ ସେଥିରେ ପକେଇଦବା।
ୱାଓ।
ତାପରେ ଜିରା ଟି ଜିରା ଟିକେ ପକେଇଦବା। ଜିରା ପକେଇ ସାରିଲା ହଁ। ଜିରା ଫୁଟିଶା ଫୁଟି ସାରିଲା ପରେ ତାପରେ କଞ୍ଚା ଲଙ୍କା କଞ୍ଚା ଲଙ୍କା ଟିକେ ପକେଇଦବା। କଞ୍ଚା ଲଙ୍କା ପକେଇ ସାରିଲା ପରେ ଯୋଉ ଆ, ଯୋଉ ଆମେ ମସଲା ବାଟିଥିବା ସେ ମସଲା ସେଥିରେ ଆଡ୍ କରିଦବା।
ମସଲା ଆଡ୍ କରିଦେବା।
ମସଲା ମସଲା ଆମେ ପିଆଜ ପକେଇ ନାହାନ୍ତି। ଆମେ ପିଆଜ ର ଗୋଟେ ପେଷ୍ଟ କରିଥିବା। ସେ ପିଆଜ ପେଷ୍ଟ କୁ ସେଥିରେ ପକେଇଦେ ମସଲା ଭାଜି ସାରିଲା ପରେ ପିଆଜ ପେଷ୍ଟ ପକେଇଦବା।
ପିଆଜ ପେଷ୍ଟ ଟମାଟୋ ପକେଇଥିବା କି ନାହିଁ?
ପିଆଜ ଦୁଇଟା ଆପଣ ଟମାଟୋ ଅଲଗା କରିଥିଲେ ଭଲ ହବ। ନଲେ ସେଇଥିରେ ହିଁ ପକେଇ ପାରିବେ ପିଆଜ। ଯୋଉ ପେଷ୍ଟ କରିଦେ ପିଆଜ ପେଷ୍ଟ ହିଁ ଟମାଟୋ ପକେଇ ପେଷ୍ଟ କରିଦେଇଥିବେ।
ଓ ଏମିତି କଲେ ବି ହବ ନାଇଁ।
ହଁ ହଁ ଅଲଗା
ନୂଆ ଆଇଟମ୍ ଟେ ଶୁଣିବାକୁ ପାରିଲେନି। ନୂଆ ଆଇଟମ୍ ଟେ ଶୁଣିବାକୁ ପାଇଲି। ମୁଁ ଛତୁ ତରକାରୀ ଆମ ଘରେ ବନାଯାଏ। ଵଟ୍ ଏମିତି ପ୍ରକାର ଆମର କେବେ ବନା ଯାଏ ନାହିଁ। ତ ବହୁତ ଭଲ ଲାଗୁଚି।
ହଁ ହଁ। ମସଲା ପରିଲେ ପରେ ଅଦା ରସୁଣ ପେଷ୍ଟ କିଛି ନେଇଥିବା ଅଦା ରସୁଣ ପେଷ୍ଟ ସେଥିରେ ଆଡ୍‌ କରିଦବା।
ହୁଁ ହୁଁ।
ଆଡ଼ କରି ସାରିଲା ପରେ ଯୋଉ ଆଳୁ ଆମେ ଛାଣିକି ରଖିଥିବା ସେ ଆଳୁକୁ ସେଥିରେ ପକେଇକି ଭାଜିଲା ବଳିଆ ପରେ ପୁରା କଷିଦବା ଯେମିତି କି ମ ମସଲା ଆଳୁସ ଲାଗିକି ରହି ରହିବ।
ଲାଗିକି ରହିବ ହଁ ହଁ।
ହଁ ତାପରେ ସେଥିରେ ସୁଇଟ ସେଥିରେ, ଯେତେ ଛ ତ ଯୋଉ ସବୁ ଛତୁ ଭାଜିକି ରଖିଥିବା
ହୁଁ- ହୁଁ।
ସେ ଛତୁ ପକେଇକି, ଆଉ ଥରେ ହୁଁ- ହୁଁ ଆଉଥରେ କଷିଦବା।
କଷିଦବା।
ଆଚ୍ଛା ହଁ ତାପରେ ସ୍ଵାଦ ଅନୁସାରେ ଲୁଣ ପକେଇଥିବା, ଆଗରୁ ପକେଇଲେ ହବ ନହେଲେ ଏଇ ଟାଇମରେ ବି ପକେଇଲେ ହବ ହଁ। ତାପରେ ଲୁଣ ପକେଇ ସାରିଲା ପରେ, ଟିକେ ଅଳ୍ପ ପାଣି ଦେ ଦେଇଦବା।
ପାଣି ଟିକେ ଦବା ବଡ଼ିିଆ।
ପାଣି ନଦେଲେ କଣ ହବ ନା, ସେ ଯୋଉ ମସଲା ନାହିଁ କି ମସଲା ସବୁ କରେଇରେ ଲାଗି ଯିବ ହଁ ସିଝିବନି ତାପରେ ସୁଇଟ୍ କନ୍ ଗ୍ରୀନ୍ ମଟର ଗ୍ରୀନ୍ ମଟରକୁ ସେଥିରେ ପକେଇଦବା, ତାପରେ ଭଲ ଭାବରେ ଘାଣ୍ଟିକି ସେଇ ଯୋଉ ଛତୁ ଛତୁ ସେଇ ସାମଗ୍ରୀ ଘୋଡେଇ ଦେବା।
ଘୋଡ଼େଇ ଦେବା।
ହଁ ଘୋଡେଇ ସାରିଲା ପରେ ଦଶ ପନ୍ଦର ମିନିଟ ପରେ ପୁଣି ଢାଙ୍କୁଣୀ କାଢିବା। କାଢିଲା ପରେ, ଆମର ଛତୁ ମସଲା ପ୍ରସ୍ତୁତ ହେଇଯାଇ
ବଢିଆ ଲାଗିବ ଭାଇ, ତମର ଜଣା ପଡୁଛି ତମର ପ୍ରୋସିଜର ଭାଇ ଭାଇ ବହୁତ ଟେଷ୍ଟ ଲାଗିବ କେବେ ଯଦି ହବ, ମତେ ସୁ ସୁଯୋଗ ମିଳିବ
ଆପଣ ଆସନ୍ତୁ, ଆପଣ ବ୍ରହ୍ମପୁର ଆସିଲେ କୁହନ୍ତୁ ଗୋଟିଏ ଗୋଟିଏ ବଣଭୋଜି କରିବା, ଚୋଲାଦ ସମସ୍ତ କଥା ହେଇକି।
କରିଦେବା କିଛି ଅସୁବିଧା ନାହିଁ, ପ୍ରହ୍ଲାଦଙ୍କ ସହିତ କଥା ହେଇଥିଲୁ ଗଲେ କରିବା ପାଇଁ
ଆଜ୍ଞା।
ତମକୁ ବି ଡାକିଦବା, ତମେ ବି ରାନ୍ଧିବ ତମର ପ୍ରୋସିଜର ପ୍ରୋସିଜରଟା ବହୁତ ମନ ପାଇଲା ଭଲ ଲାଗିଲା।
ହୁଁ ଏମିତି ଥରେ ବନାନ୍ତୁ ଆପଣଙ୍କ ଘରେ?
ହଁ ବନେଇବା କିଛି ଅ ବନେଇଲେ ହବ, ଏଇ ହଷ୍ଟେଲରେ ବି ଅପ୍ସନ୍ ଅଛି କେତେବେଳେ ବନେଇଲେ ହବ। ଚେଷ୍ଟା କରିବା, କରିବା ଆଉ କଣ ଅଛି। କରିବା କଥା ଆଉ, କଣ ଖାଇଲେ ଆପଣ ଆଜି?
ମୋର ଖାଇବା ହୋଇନି ଭାଇ, ବିଳମ୍ବରେ ଖାଏ।
ଓ ହୋ।
ହୁଁ- ହୁଁ ମୁଁ ସକାଳେ ଖାଇଥିଲି ଭା ତ, ଡାଲି, ତରକାରୀ। ବୁଝିଲେ କି?
ହୁଁ- ହୁଁ।
ଏବେ ସନ୍ଧ୍ୟାବେଳେ ଟିକେ ଟିଫିନ୍ କରିଦେଇଥିଲି। ହଁ ଟିଫିନରେ ଟିକେ ସମୋସା, ଆଳୁଚପ ଖାଇ ଦେଇଥିଲି। ସେଇଥିଲାଗି ଭୋକ ହେଉନାହିଁ।
ଭୋକ ହେଉ ନାହିଁ, ମାନେ ଆପଣ ଜଳଖିଆ ଟିକେ ଅଧିକ ଖାଆନ୍ତି। ମୁଁ ଏଇ ବରମପୁରିଆ ପିଲା ଏଇ ଭୋପାଳ ଆଇକି, ମୋର ଜଳିଖିଆ ଖାଇବା ଅଭ୍ୟାସଟା ପୁରା କମିଗଲା। କଣ ପାଇଁ ଏଇଠି ଆମକୁ ସେ ପୋହା ଜିଲେପି ଖାଇଲେ ମତେ ଭଲ ଲାଗେନି, ପୋହା ସବୁଦିନେ ମୁଁ କୁହା ଖାଏନି ଆମେ ପୁରୀ ଇଡଲି ଏଇସବୁ ଉପମା ଖାଇବା ଲୋକ ପୋହା ପୋହା ଦେଲେ କେମିତି ଖାଇବା। ଯେବେ ଆଳୁ ପରଠା ହୁଏ। ଯେବେ ଦୋସା ହୁଏ। ଯେବେ ଉତ୍ତପମ ହୁଏ ସେବେ ହିଁ ମୁଁ ଖାଇଥାଏ, ଇଡ୍ଲି ବି ହେଲେ ଖାଇଥାଏ। ଆଉ ପୁରୀ ବଗରା ସକାଳୁ ହେଲେ ମୁଁ ଖାଏ ନାହିଁ, ପେଟ ବୋହୁତ୍ ଖରାପ ହେଇଯାଇଥାଏ। ଏଇ ଜିନିଷ ଗୁଡାକ ଖାଇଲେ ଦେହ ପାଇଁ ବୋହୁତୁ ଖରାପ ବୁଝିଲେ।
ସତ କଥା ବୋହୁତ୍ ବଢିଆ ବଢିଆ ବଢିଆ କଥା କହିଲେ ଆପଣ।
ସେୟଆ ହଉଛି ପରା କଥା ଆଉ କଣ କୁହନ୍ତୁ ନୂଆ ଖୁସି ଖବର କଣ କୁହନ୍ତୁ। ଆପଣ ଏବେ କଣ ପିଜି କରିବେ ପିଜି କରିବେ ନା ବି ଏ ଡେ କରିବେ?
ପ୍ଲସ୍ ଥ୍ରୀ ସରିଲା ମୁଁ ବି ବି ଏ ଡେ ଆପ୍ଲାଏ କରିଛି ଭାଇ ସି ୟୁଟି
ଓ।
ଏବେ କଲେଜ୍ କାଁ କଲେଜ୍ କାଉସଲିଙ୍ଗ ରେ ଆପ୍ଲୟ କରିଛି ଦେଖାଯାଉ ଯଦି ମିଳିବ ବୋଲେ। ବେଡ ଜଏନ୍ଇଂ ନା ନତବା
ମୁଁ ବର୍ତ୍ତମାନ ମୁଁ ବର୍ତ୍ତ ବର୍ତ୍ତ ଏବେ ରିଜନାଣ୍ଡ କଲେଜରେ ବି ଏଡ୍ କରୁଛି।
ଆଚ୍ଛା ଆଚ୍ଛା ଇଣ୍ଟିଗ୍ରେଟେଡଡ୍ ବି ଏଡ୍ ନା?
ହଁ ଇଣ୍ଟିଗେଟେଡଡ୍ ବି ଏଡ୍ ମୋର
ଆମର ଆମର ସାଙ୍ଗଟେ ବି ସେଇଠି କରୁଛି ଭାଇ।
ଉପାଲରେ?
ହଁ ଭୋପାଳରେ ମୁଁ ତା ସହ ଏମିତି କଣ୍ଟାକ୍ଟ ନାହିଁ କିନ୍ତୁ ଆମର ଗୋଟେ ସାଙ୍ଗଟେ - ସେଠି କରୁଛି ବି ଏ୍
ମୁଁ ତ ମୋର ଦୁଇ ମୁଁ ସାଇନ୍ସ ବ୍ୟାଗଗ୍ରାଉଣ୍ଡ ର ମୋର ଦୁଇ ବର୍ଷ ମେଡିକାଲ ପାଇଁ ପ୍ରିପ୍ରେୟାର ହେଲି ମୋର ତ ଡ୍ରପ୍ ହେଇଗଲା, ତାପରେ ଆଉ କିଛି ରାସ୍ତା ମିଳିଲାନି।
ଆପଣ ଏଇ ବର୍ଷ ଜଏନ୍ ଆପଣ ଏଇ ବର୍ଷ ଜଏନ୍ କଲେ?
ମୋର ଏବେ ଫାଷ୍ଟ ସେକେଣ୍ଡ ଇୟର ହେବ।
ଆମ ସାଙ୍ଗର ଏବେ ବର୍ତ୍ତମାନ ଥାର୍ଡ ଇୟର ସରିବ ଫାଇନାଲ ଇୟର ସରିବ।
ଥାର୍ଡ ଏଟା ତ ଫୋର୍ଥ ଇୟର ଚାରି ବର୍ଷିଆ କୋର୍ସ ନା?
ହଁ ଥା- ଥାର୍ଡ ଇୟର ଥାର୍ଡ ଇୟର ସରିକି ଏବେ ଫୋର୍ଥ ଇୟରରେ ଜଏନ୍ କରିବ।
ଓହୋ ବଢିଆ ଆଉ। ହୋଉ ଭାଇ ମୁଁ ରଖିଲି ମୋର ସମୟ ହେଲାଣି
ହଁ ହଁ ଭାଇ ଭାଇ ଆପଣ ଯାଆନ୍ତୁ ଯାଆନ୍ତୁ ପଢିବା ସମୟ ହେଇଗଲାଣି ବୋଧେ, ହଉ ଭାଇ। ଧନ୍ୟବାଦ ଜୟ ଜଗନ୍ନାଥ, ଶୁଭରାତ୍ରୀ ଜୟ ଶୁଭରାତ୍ରୀ।